ହ୍ୟାଲୋ
ହଁ ଶୁଭ ସକାଳ ଭାଇ।
ହଁ ଭାଇ ଶୁଭ ସକାଳ।
ଆଉ କଣ କରୁଛନ୍ତି?
ଏ କିଛି ନାହିଁ ଏ ଟିକେ ବସିଥିଲି ଟିକେ।
ଓହୋ ଆଉ କଣ ଖାଇବା ପିଇବା କଣ କଲେଣି କି ନାଇଁ?
ନାଇଁ ନାଇ ଖେଇ ନାଇଁ ଟିକେ ଲେଟ ହବ।
ଓ ହୋ ଆ ଜଷ୍ଟ ଏ ବାହାରକୁ ଯାଇ ଥିଲି ଟିକେ-ଏ-ଏ ଜଳଖିଆ କରିବାକୁ ଜଳଖିଆ କରିକି ଆସି ଏଠି ବସିଛି ଏ ଟିକେ ତାପରେ ଆପଣ ମୁଁ ମେସେଜ କଲି ଆଉ।
ହଁ ହଁ।
ଆଛା ଆଉ ଆପଣଙ୍କର ସେଠି କଣ ବର୍ଷା ହଉଛି କି କଣ? ହଉଛି।
ହଁ ବର୍ଷା ତ ଆମର ଏଇଠି ଏଠି କାଲି ହେଇଥିଲା ବର୍ଷା ବେଶୀ ପ୍ରବ ପ୍ରବଳ ବର୍ଷା ହେଲା।
ହଁ ରାତିରେ ମାନେ ରାତି ସାରା ବର୍ଷା ହେ
ହଁ ପୁରା ରାତି ସାରା ଏଇଠି ବର୍ଷା ପୁରା ହେଇଛି।
ଓ-ଓ-ଓ ଏବେ କେମିତି ଉ-ମ-ମ ବର୍ଷା ହେଇଛି ମାନେ ବର୍ଷା ପାଗ ହେଇଛି କେମିତି କଣ?
ଏବେ ନା ନା ଏବେ ପୁରା ଇଏ ଖରା ହଉଛି।
ଖରା ହେଇଛି ଏଵେ। ହଁ ହଁ ଭଲ ଲାଗୁଥିବ ହେଲେ ରାତିରେ ଟିକେ-ଏ-ଏ-ଏ, ହଁ
ସକାଳ ସମୟଠୁ ପୁରା-ଆ-ଆ ଏବେ ଖରା ହେଇଯାଉଛି। ଦି ତିନ ଦିନ ଖଣ୍ଡେ ହବ ଟିକେ ରାତି ରାତି ସମୟରେ ଟିକେ ବର୍ଷା ହେଇଯାଉଛି।
ଓ ହ ତାହେଲେ ତ ଆପଣଙ୍କର ରାତି ଏ ବର୍ଷା ହେ ନାଇଁ ଦି ଦିନ ହେଲା ତ ଏଠି ପୁରା ଖରା ହଉଛି ଯେ ପ୍ରବଳ ଖରା ମାନେ ଗରମ ପୁରା ଅସହ୍ୟ ଗରମ ଏକାଥରେ। ଆଉ ଖରାଦିନ ବେଳା କରାହଉଛି ଏଇଟା ମାନେ ପ ପାଣିପାଗ ପରିବର୍ତ୍ତନ ତ ଟିକେ ଖରା ବର୍ଷା ଟିକେ ଲାଗି ରହିବ ଆଉ।
ହଁ ଏବେ ସଇଏ ମାନେ ବର୍ଷା ଦିନ ମଧ୍ୟ ପଳେଇ ଆସିଲାଣି
ହଁ ବର୍ଷା ଟିକେ ହେଇନି ଆସ ଆସିନି ଏବେ ଯାଇ ମୌସୁମୀ ତ ଏଇଆଡେ ଆସିନି ଆପଣଙ୍କ ଆଡେ ବଧେ ପଳେଇ ଆସିଲାଣି ଏ ବର୍ଷା ଫର୍ଷା ହଉଛି ଆଉ।
ହ।
ଇଆଡେ ତ ଆସିନି କାହିଁ ଏବେ ଆସିଲେ ହବ ବର୍ଷା ଫର୍ଷା ଟିକେ ହେଲେ ଟିକେ ଆ ଶାନ୍ତି ଲାଗିବ ମଣିଷ ବି ପଶୁ ପକ୍ଷୀ ବି ଶାନ୍ତି ଟିକେ ହେବେ।
ହଁ।
ଏ ଚାଷବାସ ମଧ୍ୟ ଇଆଡେ ଷ୍ଟାର୍ଟ ହେଇଗଲାଣି ଆମର ଏଠି
ହଁ ଏବେ ବର୍ଷା ଋତୁ ଆସିବ ବୋଲି ଷ୍ଟାର୍ଟ ହେଇଯାଇଥିବ ମାନେ ଆରମ୍ଭ ହେଇଯାଇଥିବ ଏଇ ଆଉ ତା ଖବ ସବ ଆଉ
ହୁଁ
ବର୍ଷା ଋତୁରେ ଯାହା ଲଗେଇଉଥିବେ ତା ଏବେ ଇଏ କରୁଥିବେ ବର୍ଷାକୁ ଜଗି ବସ୍ତି ବ ଲାଗୁଛି ଆଉ
ଏଇ ଯୋଉ ସାର ପାର ଟିକେ ସମସ୍ୟା ରହୁଛି
ହଁ ହଁ ସେଇଟା ତ କଣ କରିବା ଆଗରୁ ଦେ ଆଗରୁ ଦେଖନ୍ତୁ ପୁରା ମାନେ ଯୋଉ ଗୋବର ପିଡିଆ ସେଇଟା ଉପରେ ପକଉଥିଲେ ମାନେ ଭଲ ପୁରା ଇଏ ଆ ସେଇଟା ପକଉଥିଲେ ଭଲ ଲାଗୁଥିଲା ବି ଫଳ ଯାହାବି ପନିପରିବା ଯାହାବ ହଉ
ହଁ ନାଇଁ ଆଗରେ ଜମି ଜମି ଜାଗ ସେଟା ଯାକ ଭଲ ଥିଲା ସେଇ ଖତ ଯାଗ
ହଁ ଏବେ ଟିକେ ସାର ଫାର ପକେଇକି ଟିକେ ଇଏ କରିଦେଇଛନ୍ତି ଆଉ କପି ଦଉଛି ଆଉ
ହଁ ସେ ସାର ପାର ମଧ୍ୟ ମିଳୁନାହିଁ ଟିକେ ସମସ୍ୟା ଅଛି
ସେତିକି ବି ମିଳୁନାହିଁଉ ସମ ସବୁଆଡେ ତ ସମସ୍ତ ଲାଗି ର
ମିଳୁଛି ଏବେ ମାନେ
ହ
କଣ ସମସ୍ୟା ହେଇଛି ଯେ ଟିକେ? ଅସୁବିଧା ରହିଯାଇଛି ଆଉ ।
ହଁ ଏବେ ତ ବର୍ଷା ଫରସା ଆସିଲାଣି ସବୁ ଲୋ କହୁଥିବେ କଣ ଖାଦ୍ୟ ଶସ୍ୟ ଲଗେଇବେ ଲଗେଇକି ଲଗିଥିବେ ବର୍ଷା କଉ ନାଇଁ କି
ହଁ
ହ ଆଉ ଆପଣଙ୍କର କଣ ଜମିଫମି ଅଛି ଆପଣ ଜମି ଚାଷ ବାସ କରନ୍ତି ବୋଧେ ।
ହଁ ଚାଷ ବାସ ସବୁ ଚାଲିଛି ।
ମଇଗଲାଣି ବୋଧେ ବର୍ଷାକୁ ଜଗିଛନ୍ତି ବୋଧେ ଆଣ
ହଁ ହଁ
ଓ ହୋ ଆଉ ଏଇ ଖର ମାସ ସବୁ କଣ ଧାନ ଧାନ ଫାନ କରୁଥିଲେ ବୋଧେ ।
ଟିକେ ବର୍ଷା ଟିକେ ହେଇଗଲେ ଟିକେ ଅଧିକା ଟିକେ ତାପରେ ଯାଇକି ମାନେ ଲଗାଲଗା ସବୁ ଏଇଟା ଯାଗ ହବ ।
ହଁ ଗଛ ପଚଯାହା ଖାଦ୍ୟ ଶସ୍ୟ ଲଗେଇବେ ଆପଣ ଆଉ । ଓ ପୁରା ମାନେ ଜମିକୁ ହଳ ଫଳ କରି ସାରିଲାଣି ସବୁ ବୋଧେ ।
ହଁ ହଳ ବଳ ସବୁ ହେଇଗଲାଣି ଏବେ ସେଠି ନାଇଁ ସେଠି ଇଏ ମାନେ ପୁରା ଇଏ କରିକି ତାପରେ ଯାଇକିନା ଲଗେଇବାର ଲାଷ୍ଟ ଷ୍ଟେଜ୍ ଟା ଅଛି।
ହୁଁ ହୁଁ ହଁ ହଳ କରିକି ଘାସ ଫାସ କେତେ କଣ ଅଛି ସେ ହ କାମ ହଗୁ ନାହିଁ କି?
ହଁ।
ସବୁ ତ କୃଷକ ତ ଦେଶର ମେରୁଦଣ୍ଡ ଆଉ ସେମାନଙ୍କୁ ଖାଲି ଟିକେ ବର୍ଷାକୁ ଜଗିକିରି ଅଛ ଆମର ଏଠି ବି ଆମ ଅଞ୍ଚଳରେ ବି ଜଳସେଚନର ବି ସୁବିଧା କିଛି ନାହିଁ। ଏତେ ଆଉ ପୋଖରୀ ଫୋଖରୀ ବି କମ ଅଛି ଏଠି ଆମ ଅଞ୍ଚଳରେ।
ହଁ ହଁ ଚାଷ ବାସ କଣ ସେଠି?
ହଁ ଆମର ତ ଚାଷ ନାହିଁ ଆମର ଯିଏ ମାନେ ପରିବାରରେ ଆଉ ଜଣ ଅଛନ୍ତି ସେ ଚାଷ ବାସ କରନ୍ତି ଆଁ ପୋଖରୀ ପୋଖରୀ ଟିକେ ଏତେ ନାହିଁ ମାନେ ଅଞ୍ଚଳର ଟିକେ କମ୍ ତ ପ୍ରାୟତଃ ବର୍ଷାକୁ ହିଁ ଆମେ ଜଗିକି ଆ ଜଳସେଚନ ଟିକେ ଯଦି ସୁବିଧା କରିଦିଅନ୍ତେ ତ ଭଲ ହୁଅନ୍ତା ଆମ ପାଇଁ ମାନେ କୃଷକମାନଙ୍କ ପାଇଁ ବି।
ହଁ ସେଇଟା ସତ କଥା।
ଲୋକଙ୍କୁ ବି ଟିକେ ତା ତ୍ରାହି ମିଳନ୍ତା। କୃଷକ ପାଇଁ ହିଁ ଆମେ ସବୁ ବଞ୍ଚିକି ରହିଛୁ ନା ଆଉ।
ହଁ।
ନହେଲେ ତ ସେମାନେ ବହୁତ୍ କାମ କରୁଛନ୍ତି ତାଙ୍କ ଯଦି ଆ କିଛି ଅନେକ୍ ନୋ ମିଳିବ ତାଙ୍କର ବି ଖାଦ୍ୟ ଶସ୍ୟ କଲେ ବି ସେମାନେ ବହୁତ୍ କମ୍ ଇଏରେ ବି କମ୍ ପଇସାରେ ବି ତାଙ୍କୁ ଖାଦ୍ୟଶସ୍ୟ ବିକ୍ରି କରିବାକୁ ପଡୁଛି।
ଆମ ଅଞ୍ଚଳରେ ଯୋଉ ଆମର ପୋଖରୀ ଯାକ ଅଛି ତାଇଁରୁ ମାନେ ଅଛନ୍ତି ତାଙ୍କର ଷ୍ଟାର୍ଟ ହେଇଗଲାଣି।
ଅର୍ଥ ତାଙ୍କର ପୋଖରୀ ତାଙ୍କୁ ଆବଶ୍ୟକ ପାଣି ଯୋଗେଇ ଦୋଉଛି ସେତିକିରେ ତାଙ୍କର ଆରମ୍ଭ କରିଦେଇଥିବ ସେ ଆଉ।
ଆଉ ଯେତିକି ମାନେ ପୋଖରୀ ଯାର ନାହିଁ ତାଙ୍କର ଟିକେ ବୋ ର୍ଷାକୁ ଟିକେ ଜଗିବାକୁ ପଡୁଚି।
ହଁ ସେଇଟା ତ ସମସ୍ୟା ବଡ ସମସ୍ୟା ଆମ ଦେଶର ବି ଓଡିଶାର ବି ବଡ ସମସ୍ୟା ସେଇଟା ଆଉ। ପୋଖରୀ ବି ବହୁତ ଏବେ ଖରା ହେଲାଣି ପୋଖରୀ ବି ଶୁଖି ଯାଉଥିବ ବୋଧେ ଲାଗୁଛି ଆପଣଙ୍କ ଅଞ୍ଚଳରେ। ଯେତିକି ଚାଷ କରିବା କଥା କରୁଛନ୍ତି ଆଉ। ହୁଁ। ସେ ପୋଖରୀକୁୁ ବି ଟିକେ ନିର୍ଭର କରୁଛନ୍ତି ବର୍ଷାକୁ ବି ନିର୍ଭର କରି ରହୁଛନ୍ତି ଆଉ ନାଇଁ କି?
ହଁ।
ହଁ ସେଇଟା ତ କଣ କରିବା ଆମେ ବି କଣ କରିବା ଆମେ ଟିକେ ଯୁବ ଶକ୍ତି ଯଦି ଏକା ଠି ହେଇ ଯଦି ସେଇ ହିସାବରେ ଟିକେ କଣ ପଦକ୍ଷେପ ନବା। ତ ଭଲ ହେଇପାରେ କୃଷକଙ୍କ ଜୀବନ ବି ଟିକେ ଭଲ ହେଲେ ତାଙ୍କ ପାଇଁ ଆମେ ରହୁ ମୁଁ ବଞ୍ଚୁଛୁ ନା ତାଙ୍କ ପାଇଁଁ ଖାଉଛୁ ସବୁ ତ ଆମେ କଣ ଗୋଟେ ପଦକ୍ଷେପ ବନେଇକି ଯଦି ତାଙ୍କୁ ସାହାଯ୍ୟ କରିପାରିବା। ତ ସେଇଟା ବହୁତ ବଡ କାମ ହବ ଆମ ପାଇଁ।
ହୁଁ ସେଇଟା ଯୋଗୁ ଉ ମାନେ ଟିକେ ହେଇଥିଲେ ଭଲ ହେଇଥାନ୍ତା।
ହଁ। ବୋଦୋ ଶକ୍ତି ତ ମାନେ ବୁଝି ପାରୁନାହାନ୍ତି କିଛି ନା ସେମାନେ ବି ହଁ ହଁ ଆସୁଛି ତ ଆମେ ତ ଖାଇବା ସେମିତି ଟାଇପ୍ ର ଲୋକ ବି ଅଛନ୍ତି।
ହଁ।
ସେଟା ବୁଝୁନାହାଁନ୍ତି କିଛି ଆମ୍ବ ଆମେ ତ ଏମିତି ଅସୁବିଧାର ସମ୍ମୁଖୀନ ହଉଛୁ ପୁଣି ଭବିଷ୍ୟତ ପିଢ଼ି ବି ଅଛନ୍ତି ଆମର। ସେମାନେ ବି ବହୁତ ଉମ ଅସୁବିଧାର ସମ୍ମୁଖୀନ ହେବେ ପୁଣି।
ହଁ ସେଇଟା ସମସ୍ତେ ବୁଝିବା ଦରକାର।ତାହେଲେ ଯାଇକିନା ସମସ୍ତେ ମାନେ ଇଏଟା ଯାକ ହବ।
ହଁ ନାଇଁ ସେଇଟା ହିଁ କହୁଛି ଆମର ଯଦି ଯୁବ ଶକ୍ତି ଯଦି ମିଶିକି କଣ ଗୋଟେ ଆରମ୍ଭ କର କରନ୍ତେ କି କଣ ଗୋଟେ ଭାବିକି କଣ ଗୋଟେ ଉପାୟ ଭାବ ହଁ ଏମିତି କରନ୍ତେ ଏମିତି ହେଲା ଭଲ ହବ କି କୃଷକଙ୍କ ପାଇଁ କି ଜନସାଧାରଣଙ୍କ ପାଇଁ ଯାହା ପାଇଁ ବି ହଉ ଟିକେ ଆମେ ଯୁବ ଶକ୍ତି ହିଁ ବାହାରିବାକୁ ପଡିବ। ନ ବାହାରିଲେ ଆଉ କିଏ କିଏ ବାହାରିବ ଆଉ ବୃଦ୍ଧ ଲୋକ ବାହାରିବେ କି ଛୋଟ ପିଲା ବାହାରିବେ ଆମେ ହିଁ ଯୁବପିଢି ହିଁ ବାହାରିବାକୁ ପଡିବ।
ହଁ ଠିକ କଥା।
ହ ଏ ଆଉ ଆପଣ କେତେବେଳେ ଖାଇବେ କେତେବେଳେ ଆପଣ ମଧ୍ୟାହ୍ନ ଭୋଜନ କେତେବେଳେ ହଉଚି ଏବେ? ହ ଏ
ଭଜନ ମାନେ ସବୁଦିନ ତ ଦଶଟା ବେଳେ ଖାଇ ଦଉଥିଲି ଆଜି ଟିକେ ବାହାରେ ରହିଯାଇଛି ତ
ଓହୋ ଆଚ୍ଛା ଆଚ୍ଛା ଆଉ ବାହାରକୁ ଯାଇଛନ୍ତି ଆଉ ନାଇଁ। ହଁ ପାଗ ତ ଆପଣଙ୍କର ଟିକେ ବର୍ଷା ହଉଚି
ଏଇ ବାହାରେ ଜଳଖିଆ ଏଇଟା ଯାକ ମୁଁ ଆଉ କରିନେଇ ଘରେ ଯାହା ମାନେ
ହଁ ନାଇଁ ଭଲ ଭଲ ଭଲ ଆପଣଙ୍କ ଭଲ କଥା ଗୋଟେ ଘରର ତ ସୁସ୍ୱାଦୁ ଖାଦ୍ୟ ତ ଦେହ ପାଇଁ ଭଲ ଆଉ।
ହଁ।
ଆଉ ଖରାଦିନ ତ ପଖାଳ ଓଡିଆଙ୍କର ପୁରା ଆ ବାରି ଭାରି ପ୍ରିୟ ଆଉ।
ହଁ।
ପଖାଳ ପଖାଳ ଖାଇ ଦଉଛନ୍ତି ବୋତେ ଲାଗୁଛି ଖରା ଦିନେ ଦଶଟା ଏଗାରଟା ବେଳେ। ହୁଁ ହୁଁ ପଖାଳ ଟିକେ
ପଖାଳ ଖାଲି ହେଲେ ହେଇଗଲା ପେଟ ଥଣ୍ଡା ରହିବ
ହୁଁ ଖରା ଦିନ ତ ଯେତେ ପାଣି ପିଇଲେ ଭଲ ପୁଣି ଆମର ଅ ଦିଟା ସହିତ ଗୋଟେ ଖାଦ୍ୟ ଅଛି ମାଛ ସହିତ ପାଣି ଅଛି ସେଇଟା ହିଁ ଖାଇ ଦହି ଟିକେ ମିଶେଇ ଦେଲେ ଟିକେ ଅଦା ଟିକେ ପକେଇ ଦେଲେ ତାଠୁ ଆଉ ଖାଦ୍ୟ ଆଉ ନାହିଁ ହିଁ-ହିଁ-ମାନେ ସଂସାରରେ ନାହିଁ ଆଉ।
ପେଟ ପେଟ ପୁରା ଥଣ୍ଡା ରହିବ ମାନେ ଯୋଉ ପଟେ ଗଲେ ହେଲେ ପୁରା ଶାନ୍ତି ଲାଗିବ।
ହୁଁ ନା ଖରାଦିନ ବି ବହୁତ ଯେମତି ମାନେ ଆମ ଦେହରୁ ବି ବହୁତ ତୁ ଆ ପାଣି ଫାଣି ବାହାରୁଚି ନା ତ ସେଇଟା ଖାଇଲେ ବି ଭଲ ଦହି ସହିତ ଖାଇଲେ ବି ଆମ ଦେହଟା ଭଲ ରହି।
ହଁ।
ଭଲ ହେଇଥିବା ଭଲ ଭଲ ଖାଦ୍ୟଟା ବି ସବୁ ଖାଇବା କଥା ସବୁଆଡେ ବି ଖାଉଛନ୍ତି ମାନେ ଦେଶ ବିଦେଶରେ ବି ଆମ ପଖାଳର ବି ଚର୍ଚ୍ଚା ହଉଛି। ହୁ ହୁ
ହଁ ହଁ।
ତ ଭଲ ସୁସ୍ୱାଦୁ ଭଲ ମାନେ ଲୋକଙ୍କୁ ବି ପ୍ରିୟ ସବୁ ଇଏ ଖାଦ୍ୟଟା। ଭଲ ହେଇଛି। ହଉ ହଉ ହଉ ଭାଇ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ବହୁତ ଶିଖିବାକୁ ମିଳିଲା। ହ ଭାଇ ଧନ୍ୟବାଦ ଧନ୍ୟବାଦ ଭାଇ ରଖୁଛି।
ହଉ ଠିକ ଅଛି।